ହ୍ୟାଲୋ ହ
ହଁ କୁହନ୍ତୁ କଣ କରୁଛନ୍ତି
ଏ ଦା ତ ଦଡାନ୍ତ ତ ଘସିଥିଲି ଦାନ୍ତ ବସିକି ଯଉ ଚା କରିକି ପିବି। ତାପରେ ଗାଈ ମାନଙ୍କ ସେବା କରିବି। ଆ ଗାଈ
ଗାଈ ରଖିଛନ୍ତି କି?
ହଁ ଗାଈ ରଖିଛି।
ଅଛନ୍ତି କୋଉଠୁ ଆଣିଥିଲେ।
ଆଣିଥିଲୁ ଆନ୍ଧ୍ରାରୁୁ ସେ ହଉଛି ଗୋଟେ ଗିର୍ ଆଉ ଜର୍ସି ଗାଈ ଦିଛି କ୍ଷୀର ସପ୍ଲାଇ କରୁଛି ଦହିରୁ
ଆ ପାଇଁ
ଏ ଛେନା ବି କରୁଛି।
କେତେ ଟଙ୍କା ପଡିଲା?
ପଡିଥିଲା ଲକ୍ଷେ ଅଶୀବେ ଅଶି ହଜାର
ଢେଙ୍କାନାଳ କିଛି ଜାଣିଛନ୍ତି? ଢେଙ୍କାନାଳ ବିଷୟ କିଚି ଜାଣିଛନ୍ତି?
ହୁଁ କୋଉ ବିଷୟରେ?
କାରଣ କଣ ଏମିତି ମୁଁ କହୁଛି ଢ଼େ କାରଣ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା। ଏହା ଏହାର ପ୍ରାକୃତି ତିକ ସୌନ୍ଦର୍ଯ୍ୟ ପାରମ୍ପରିକ ଐତିହାସିକ, ଐତିହାସିକ ଏବଂ ଆଧର୍ମିକ କାର୍ଯ୍ୟଟନ ପର୍ଯ୍ୟଥନ ପାଇଁ ପୁରୁଣା ସ୍ଥ ଭୌଗୋଳିକ ବତ୍ ତାକ୍ କେନ୍ଦୁଝର ଜିଲ୍ଲା କଟକ ଜିଲ୍ଲା ଯାଜପୁର ଜିଲ୍ଲା ଅନୁଗୁଳ ପାଖ ମଧ୍ୟ ରହିଛି ଭ ଭଗବାନ ଶିବ ଚନ୍ଦ୍ରଶେଖରଙ୍କ ଏକ ପ୍ରସିଦ୍ଧ ପୀଠ ଯାହା ପାହାଡ଼ ଉପରେ ଅବସ୍ଥିତ ଓ ସାତୋଟି ପାହାଡ ଘେରା ଏକ ସୁନ୍ଦର ପ୍ରକୃତିତା ପୁରୁଣ ପ୍ରସିଦ୍ଧ ସ୍ଥାନ ମହିମା ଧର୍ମର ମୁଖ୍ୟ ପୀଠ ଏସବୁ ଜାଣିଛନ୍ତି?
ନାଇଁ କୁହନ୍ତୁ।
ସେ ବିଷୟରେ କିଛି କହିଲେ ମୁଁ ଟିକେ ଜାଣିବି?
ହୁଁ, ଏଇ ଜିଲ୍ଲାର ନାମ ଢେଙ୍କା ନାମକ ଜଣେ ଶବର ରାଜାଙ୍କ ନାମରେ ଅନୁସରଣ ହୋଇ ବୋଲି ଏହାକୁ ଢେଙ୍କାନାଳ ରଖାଗଲା ପୂର୍ବରୁ ଏହା ଏକ ଗଡଜାତ ରାଜ୍ୟ ଥିଲା। ବୁଝିଲେ ଅ ଉ ପରିଦର୍ଶନ କ ଏହାକୁ ଆପଣ ଆସିଲେ ପରିଦର୍ଶନ କରିପାରିବେ କିଛି ଅସୁବିଧା ନାହିଁ ଆପଣ ଢେଙ୍କାନାଳ କେଉଁ ନିର୍ଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳ ଇତିହାସ କିମ୍ବା ସ୍ଥାନୀୟ ଖାଦ୍ୟ ଆମର ରହୁଛି। ବିଶ୍ୱ ରଚିତ ବିଖ୍ୟାତ ହାଲୋ।
ହଉ କଣ ହାଲୋ ଆଉ ତ ଯୋଉ ଯୋଉ ଚନ୍ଦ୍ର କପିଳାସ ଯଉ ଅଛନ୍ତି ସେଠି କେତେ କଣ ପାହାଚ କେତେ ଠାକୁର କେମିତି କଣ ଅଛନ୍ତି କୋଉଠି ଦେବସଭା ଏଇଟା ଜାଣିଛି ଆଉ କିଛି ଜାଣିନି ଦେବସଭାର କଣ ଅଛି?
ହୁଁ ହୁଁ ଢେଙ୍କାନାଳ କପିଳାସ କଥା କହୁଛନ୍ତି ତ?
ହୁଁ। କ କେତେ ପା ପାହାଚ କେତେ?
ଆମ କପିଳାସ କଥା କହୁଛନ୍ତି ତ?
ହୁଁ।
ହୁଁ। କପିଳାଶ ତମ ତେରଶହ ବାଉନ ପାହାଚ।
ହଁ।
କପିଳାସରେ ତେରଶହ ବାଉନ ପାହାଚ।ଅଁ ଇଏ ଢେଙ୍କାନାଳରେ ଅବସ୍ଥିତ ଏହା ମହାଦେବଙ୍କ ମନ୍ଦିର ଅଟେ। ଏଇ ମନ୍ଦିରରେ ଚନ୍ଦ୍ରଶେଖର ଶେଖର ମହାଦେବ ପୂଜା ପାଆନ୍ତି। କପିଳାସର ପର୍ବତ ଓଡ଼ିଶାର ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ। ଏହା ଢେଙ୍କାନାଳ ସହରଠାରୁ ଛବିଶ କିଲୋମିଟର ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ନବେ କିଲୋମିଟର ଦୂରରେ ଅବସ୍ଥିତ। ବୁଝିଲେ?
ହୁଁ। ଆମେ ସେଠିକି ଗଲେ କିଛି ରହିବା ସୁବିଧା ଅଛି?
ହଁ ଏଠି ରହିବା ପାଇଁ ଆମର କିଛି ଯୋଉ ରହଣି ସ୍ଥାନ ବାସସ୍ଥାନ ସେଠି ଅଛି ଆମର ଲୋକମାନେ ରହିବେ।ଆଉ କଣ ରହିବା ପାଇଁ ବି ଅଛି ସବୁ ଏଠି ହୋଟେଲ ଫୋଟେଲ ବି କରିଚନ୍ତି।
ଆଉ
ଆଉ ଆମର ତ ସେ ଯତନ ନଗର ଅଛି ଢେଙ୍କାନାଳ ରେ ଯତନ ନଗର ନାଁ ଶୁଣିଚନ୍ତି?
ନାଁ। କଣ କଣ ତାର ନା ଜାଣିଛନ୍ତି? କଣ କେମିତି ଜାଣିନି ଯେ ଯୋଉ ତାଙ୍କର ସେଠି କୋଉ ରାଜାଙ୍କ ଥିଲେ। ସେ ରାଜାଙ୍କ ଘର ଘର କଣ କେତେ ଅଛି
ଯତନ ନଗର ହେଲା ଓଡ଼ିଶାର ରାଜା ଯୋଉ କରିଥିଲେ ସେଟା ଗୋଟେ ମାନେ ଶହେ ବଖରା ବିଶିଷ୍ଟ ଘର।
ହୁଁ।
ବିରାଟ ବହୁତ ସୁନା ରୂପା ମୋତି ମାଣିକ ମଧ୍ୟ ରଖିଥିଲେ ସିଏ କିଏ ଲୁଟିକି ଚୋରି କରିକି ନେଇଗଲେ ଆଉ।
ଯେ ହଉ ଆଉ କଣ ଯୋଉ ଢେଙ୍କାନାଳ ର ଯୋଉ କେଉଁଝର କେଉଁଝର ଯୋଉ ଠାକୁର ଅଛନ୍ତି। ମା ତାରିଣୀ। ହେ।
ମନ୍ଦିର ଘଟ ଗାଁ ଘଟ ଗାଁ।
ହଁ। ତାରଣୀ ଏଇଠି ତମର ତମ ଗାଁ ଠୁ ତମର କେତେ କେତେ କିଲୋମିଟର ହବ?
କୋଉଟା କହିଲେ?
ମା ତାରିଣୀ କେଉଁଝର।
ଏଠୁ ଆମର ନବେ କିଲୋମିଟର। ମା ତାରିଣୀଙ୍କ ମୁଁ ଯାଇଛି ସେଠିକି ଘଟଗାଁ କହିଲେ ସାଧାରଣତଃ କୌଣସି ସ୍ଥାନରେ ଘଟିଥିବା କୌଣସି ବିଷୟ ଦୁର୍ଘଟଣା ଘଟଣା ତିକୁ ବୁଝାଏ। କିନ୍ତୁ ଏହା ଘଟଗାଁ ଆମର ହେଲା ନିର୍ଦ୍ଦେଶିତ ଘଟଗାଁ ମା ତାରିଣୀ ମନ୍ଦିର ଯାହାକି ଆମର କେଉଁଝର ଜିଲ୍ଲାରେ ଅବସ୍ଥିତ ତମେ ଯାଇଛନ୍ତି ଆପଣ ଘ ହଁ ବୁଲି।
ଯାଇଥିଲୁ ଯେ ଭିଡରେ କିଛି ଦେଖି ପାରିନୁ।
ହୁଁ ହୁଁ। ଓ ଏହି ମାନେ ଏଇ ପୀଠରେ ମୁଖ୍ୟତଃ ହେଲା ମା ତାରିଣୀଙ୍କ ଚାରୋଟି ହାତ ରହିଛି। ତାଙ୍କର ଦୁଇ ହାତରେ ଚକ ଚକ୍ର ଓ ତ୍ରିଶୂଳ ଥିବା ବେଳେ ଅନ୍ୟ ହାତରେ ହଡ଼ଗମ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଆଉ ଏଠାରେ ହେଲା ସ୍ଵତନ୍ତ୍ର ପରମ୍ପରା ଏଠାରେ ରହିଛି ଏଠାରେ ମାଙ୍କୁ ଭକ୍ତ ମାନ ନଡିଆ ଭୋଗ ଲଗାଇଥାନ୍ତି। ବିଶ୍ୱାସ ଅ ରହିଛି ଯେ ଶ୍ରଧା ଶ୍ରଦ୍ଧାରଙ୍କ ସହ ମାଙ୍କ ନଡ଼ିଆ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ଅବସ୍ଥିତ ହେଲା ଏ କେଉଁଝର ଠାରୁ ସହରଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଏ ଆଉ ଏହି ମନ୍ଦିର ବିଷୟରେ ପରିଦର୍ଶନ କରିବାକୁ ପଡିଥାଏ ଏ ମନ୍ଦିରକୁ ଜାଣିବା ପାଇଁ ହେଲେ ଯଦି ଆପଣ ଘଟଗା ମନ୍ଦିର ଯିବାକୁ କେବେ ମୁଁ ତାହେଲେ ବୁଲେଇ ନେଇଯିବି କୌଣସି ନିକଟରେ ବିରେଳ ଷ୍ଟେସନ କିମ୍ବା ବିମାନ ବନ୍ଦର ଯାତାୟାତ ରହିଛି ବୁଝୁଛନ୍ତି ତ ରହିବା ପାଇଁ ଉତ୍ତମ ହୋଟେଲ କିମ୍ବା ଧର୍ମଶାଳା ମଧ୍ୟ ରହିଛି। ପାଖାପାଖି ଦେଖିବାକୁ ଅନ୍ୟ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ଏଇଠି ରହିଛି ଆପଣ ଆସିଲେ ଏଠି ଦେଖିଲେ ଜାଣିପାରିବେ।
ହ ହୁଁ
ହ୍ୟାଲୋ।
ଆଉ ହଁ ହ୍ୟାଲୋ।
ଆଉ କଣ ଖାଇବା ପିଇବା କଣ ହେଇଛି ନା ହେଇନି?
ହଁ ଖାଇବା ହେ ଛି ଚା ଚା ଜଳଖିଆ ଖାଇବୁ ଏବେ।
ହୁଁ ହୁଁ।
ତାପରେ ପଖାଳ। ତା ତାପରେ ଗରମ। ଏମିତି ଆଉ। ହ
ଆଉ ଚା ଜଳଖିଆ ଚା କୋଉ ଚା କରୁଛନ୍ତି ନାଲି ଚା ନା କ୍ଷୀର ଚା?
ବିନା ଚିନି କ୍ଷୀର ଚା।
ଓହୋ।
ଆ ଏଇ ଆଉ। ଆଉ ସେମତି ଆଉ।
ଧୁମେହ ରୋଗ ରହିଛି କି?
ନାହିଁ।
ବିନା ଚିନି ଚା ପିଉଛନ୍ତି।
ଏ ନାଇଁ ଆଗ ଆଗରୁ ଟିକେ ବୟସ ହେଲାଣି ତ ସେଥିପାଇଁ ଟିକେ କଣ୍ଟ୍ରୋଲ କରୁଛୁ ଆଉ।
ହୁଁ ହୁଁ।
ମଧୁମେହ ରୋଗ ପ୍ରାୟ ସବୁଆଡେ ହେଇଯାଉଛି ନା ଏଇଥିପାଇଁ ସେଇଥିପାଇଁ ଆଉ ଆଗରୁ କଣ୍ଟ୍ରୋଲ କରୁଛୁ ଟିକେ।
ଓ ହୋ।
ଆଉ ଆପଣ ଚା ଚା ଜଳଖିଆ ଖାଇଲଣି?
ନାଇଁ ଚା ଜଳଖିଆ ଖିଆ ହେଇନି ଏବେ ଜଷ୍ଟ ଖିଆ ହବ ଏବେ ବ୍ରସ୍ ଫ୍ରସ୍ କରିକି ଖିଆ ହବ।
ଚା ନା କଫି।
ହ କଫି ପିଉ ଚା ପିଉ। ସେମିତି କିଛି ନାହିଁ। ଆସନ୍ତୁ କପିଳା ଆସ ବୁଲିବେ ଏଟା ତ ଆମର ପ୍ରାୟତଃ ହାଇଟ ସମୁଦ୍ର ପତନ ଠାରୁ ପ୍ରାୟତଃ ବାରଶହ ପଚାଶ ଫୁଟ ଉଚ୍ଚତା ପାହାଡ ଉପରେ ଯାଇକି ଅବସ୍ଥିତ କପିଳା ଆସ୍ରୀ ଚନ୍ଦ୍ରଶେଖର।
ହ ହଁ। କେବେ ଯିବାଆ ।
ମନ୍ଦିର ମାନେ କେତେ ବର୍ଷ ପୁରୁଣା ତେରଶହ ଶତାବ୍ଦୀ ବଙ୍ଗୀୟବଂଶ ରାଜା ନରସିଂହ ଦେବ ନିର୍ମାଣ କରିଥିଲେ। ମନ୍ଦିରକୁ ଯିବା ପାଇଁ ତେରଶ ବାଉନଟି ପାହାଚ ଏବଂ ଗାଡି ଯିବା ପାଇଁ ଏକ ସୁନ୍ଦର ଘାଟି ରାସ୍ତା ଘାଟି ରାସ୍ତା ଯୋଉ ବାରଟା ଘାଟି ରହିକି ରାସ୍ତା ତିଆରି ହେଇକି ଯାଇଛି। ଏଇ ପାହାଡ ଉପରେ ପ୍ରଭୁ ଖାଲି ଚନ୍ଦ୍ରଶେଖର ବ୍ୟତୀତ ବିଶ୍ୱନାଥ ପାାତଳେଶ୍୍ୱର ଓ ନାରାୟଣ ଆଦିଙ୍କ ମନ୍ଦିର ମଧ୍ୟ ଅଛି ପାହାଡ଼ ଉପରେ ଏକ ପ୍ରାଚୀନ ଗୁମ୍ଫା କପିଳାସ ଗୁମ୍ଫା ଓ ପାପନ ଶିକା ଝରଣା ମଧ୍ୟ ଦେଖିବାକୁ ମିଳିଛି ଦେଖିବି ଆସିଲେ ଆପଣ ଦେଖିବେ ଏ ଏଇ ଜିନିଷ ଆଉ।
ହଁ। ଆଉ ଢେଙ୍କାନାଳ ର ବରା କଣ ବିଖ୍ୟାତ।
ବେଙ୍କାନାଳ ବିଖ୍ୟାତ ବରା।
ଢେଙ୍କାନାଳ ଟା ତମ ଘରଠୁ କେତେ?
ଆମ ଘରଠୁ ହବ ପଚିଶ କିଲୋମିଟର ଆ।
ତାର ପାଖରେ ଆଉ ସେଠି ଯାଇକି ଯାଉଛ ଆଉ ଆମର ବହୁତ ଦୂର ତ।
ଓହୋ।
ଆଉ କେବେ ସୁବିଧା ହେଲେ ଯିବା।
ହଁ। ଯାଇକି ଥରେ ବୁଲିକି ଆସିଲେ ସିନା ଜାଣିବେ।
ତମେ କଣ କରୁଛ?
ଏଇ ଏବେ ବର୍ତ୍ତମାନ ଆମେ ଏଠି ବସିଛୁ ସବୁ ମିଶିକି ଯିବୁ ଏବେ କପିଳାସ ଦର୍ଶନ କରି।
ରୋଜଗାର ପନ୍ଥା ନାହିଁ।
ର ଜୋଗାର ଏମିତି ଚାଲିଛି ମୁ
ହଁ।
କୋଉଠି କେତେବେଳେ କଣ କିଛି କହିହବ?
ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି ଓ ଆପଣ ଟିକେ ରଖନ୍ତୁ ମୁଁ ଆପଣଙ୍କୁ କଲ କରୁଛି ମୁଁ ଟିକେ ଏଇଠି ଜଷ୍ଟ ଯାଇକି ଆସେ।